ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର।
ଭଲ ଅଛନ୍ତି?
ହଁ ଭଲ ଅଛି। ତମେ କେମିତି ଅଛ?
ହଁ ମୁଁ ବି ଭଲ ଅଛି। ଆଉ ଖାଇଲେଣିି?
ନାଇଁ ଖିଆ ହେଇନି ଏବେ ଖିଆ ହବ ଆଉ। ଆଉ ଟିକେ ପରେ ଖାଇବୁ ଆଉ ଟିକେ ପରେ ଖାଇବୁ।
ଆଉ କଣ କରୁଥିଲେ? ହାଲୋ।
ତମର ଖାଇବା ସରିଲାଣି?
ନାଇଁ ଆମେ ବି ଆଉ କିଛି ସମୟ ପରେ ଆମେ ଖାଇବ ଖାଇବୁ। ଆଉ କେମିତି ଅଛି ପାଗ ଆପଣଙ୍କର ସ୍ୟାଡେ?
ଖରା ହେଇଚି ଆଜି ଗରମ ବି ହୋଉଚି ପ୍ରବଳ।
ଆଛା। ଏପତ ବି ସେମିତି କିନ୍ତୁ ଟିକେ ଟିକେ ମେଘ କଲା ପରେ ଲାଗୁଛି। ବର୍ଷା ହେଇପାରେ ଅଁ ଚାରଟା ପାଞ୍ଚଟା ବେଳକୁ।
ଠିକ ନାଇଁ ସେମିତି ଆଉ। ମେଘ ଉଠେଇବ ଯଦି ହେଇପାରେ ହେଇବି ନ ପାରେ। ଆମର କାଲି ସକାଳେ ଭୋର ପାଞ୍ଚଟାରେ ବର୍ଷା ହେଲା କିନ୍ତୁ ଦିନ ସାରା ଖରା। କାଲି ଦିନ ସାରା ଖରା ଆଜିବି ଦିନ ସାରା ଖରା।
ହଁ କାଲି ପାଞ୍ଚଟା ବେଳେ ବର୍ଷା ହେଇଥିଲା?
ହୁଁ ଭୋର ପାଞ୍ଚଟା ସକାଳ।
ଓ ହୋ ଆଚ୍ଛା। ଆଉ କଣ ଖାଇବା କଣ ବନେଇଚନ୍ତି?
ଆଜି ସାଧା ହେଇଚି ଭାତ ଡାଲି ଭଜା ଆଳୁ ଭର୍ତ୍ତା।
ଓ ହ। ଏବେ ଆମେ କିଛି ଆମର ହୋ ବି ସେମିତି କଣ ଅଣ୍ଡା ତରକାରୀ କଣ ହେଇଚି।
ହଁ ହଁ ହଁ ହଁ।
ମୁଁ କଣ କହୁଥିଲି କି? ହଁ ପାଣି ପାଗ ଉପରେ ଆପଣ କିଛି କହିବେ? ସେ କଣ ପାଇଁ ପାଣି ମାନେ ଏତେ ଖରା ହଉଚି? ନହେଲେ କଣ ପାଇଁ ମାନେ ଠିକ ସମୟରେ ବର୍ଷା ହେଇପାରୁନି?
ମେନ୍ କାରଣ ହଉଚି ତ ଗଛ ଯଉ ଗ ଗଛ ବହୁତ ପରିମାଣରେ ଆମେ କାଟି ଦଉଚେ।
ହଁ।
ଲୋକମାନେ ବି କାଟନ୍ତୁ ଜିନିଷ ପତ୍ର ତିଆରି କରିବା ପାଇଁ କି ଘର ତିଆରି କଲା ବଳେ ବି ଗଛ କାଟୁଚନ୍ତି। ରାସ୍ତା ତିଆରି ହେଲା ବେଳେ ବି ବଡ ବଡ ଗଛ କଟା ହଉଚି ମନ୍ଦିର ବି ତିଆରି ହେଲା ବଳେ ଗ ଛ କଟା ହୋଉଚି।
ହୁଁ।
ସେଇ ଗଛ ହଉଛି ତ ତାର ପ୍ରଥମ କାରଣ ଆହୁରି ବିଭିନ୍ନ କାରଣ ଅଛି। ବେଶୀ ଗାଡି ବ୍ୟବହାର କରିବେ ଯୋଉ ଦୂଷିତ ହଉଛି। ତାର ପ୍ରଭାବ ବି ପଡୁଛି ଟିକେ।
ବର୍ଷା ଯୋଉ ବର୍ଷ ର ଅନମ ଅନିୟମତା ଯୋଉ ହଉଛି। ଏ ଆପଣ ଯୋଉ ସବୁ କହିଲେ ସେ ସବୁ ଠିକ ଅଛି ଆଉ ପୁଣି ଯ ଜଙ୍ଗଲ କ୍ଷୟ ହଉଚି ଆପଣ ଜଙ୍ଗଲ ପଡା ଶୁଣିଥିବେ ଜଙ୍ଗଲ ଖରାଦିନରେ ପଡ଼
ହଁ ହଁ ଜଙ୍ଗଲ ପୋଡନ୍ତି ହଁ।
ସେଇଟା ପୋଡିବା ଯୋଗୁ ବହୁତ ମାତ୍ରାରେ ଅ ଗଛପତ୍ର ମରିଯାଏ। ଜଙ୍ଗଲରେ ଲାଗିଲାମାନେ ସେଇଟା ହଁ ସମ୍ପୂର୍ଣ୍ଣ ଭାବ ପୁରା ନିପାତ ହେଇଯାଆନ୍ତି, ପୁରା ସମ୍ପୂର୍ଣ୍ଣ ମରିଯାଆନ୍ତି, କାହିଁକି ନା ମାନେ ଗଛ ଜଙ୍ଗଲରେ ଲାଗିବ ସେତେବେଳେ ଖରାମାନେ ଖରାଯୋଗୁ ପତ୍ର ଶୁଖି ସବୁ କେତେବେଳେ ପଡିଥିବ ତ ସେତା ସିଆଡେ କିଏ ନା କିଏ ତାଙ୍କର ସ୍ଵାର୍ଥ ପାଇଁ। ମାନେ ନିଜର କଣ କାମ ପାଇଁ କି ନିଜର ଯୋଉ ପଦରତ ଚାଷ କରନ୍ତି, ସେଇଠି ନିଆଁ ଜଳେଇ କି ପଦ୍ର ସନ୍ଥା କରେଇବା ଯୋଗୁ ପୁରା ସାରା ଜଙ୍ଗଲରେ ରି୍ୟାଙ୍କରେ ନିଆଁ ଜଳେ। ଯାହା ଫଳରେ ଜଙ୍ଗଲ କ୍ଷୟ ହୁଏ ଵା ଗଛ ପତ୍ର ମରିଯାଏ। ଆଉ ସେଇଠି ପୁଣି ଯବଖାରଜାନ ଇଏ ସୃଷ୍ଟି ହୁଏ ପୁଣି ଅମ୍ଳଜାନ ର ପରିମାଣଟା କମିଯାଏ। ଆଁ ପୁଣି ଯଉ ଇଣ୍ଡଷ୍ଟ୍ରି ଇଣ୍ଡଷ ଟ୍ରିଯାଙ୍କ ଯୋଉ ହୋଉଚି ଇଣ୍ଡଷ୍ଟ୍ରି ହେ କରିବା ପାଇଁ ହେଲେ ପୁରା ମାନେ ବହୁତ ତ ଜାଗା ଦରକାର, ଜମି ଦରକାର ତ ସେ ଜମି ପାଇଁ ବୋଲିକି ଗଛ ପତ୍ର କାଟିକି ପୁଣି ତାକୁ ଇଣ୍ଡଷ୍ଟ୍ରି କରାଯାଏ, ପୁଣି କାଲି। ସହରୀକରଣମାନେ ଲୋକମାନେ ଜନସଂଖ୍ୟା ବଢି ବଢି ଯାଉଚି। ଜନସଂଖ୍ୟା ବଢି ବଢି ଯିବା ଯୋଗୁ ଘର ଦ୍ୱାର ଦରକାର, ଘର ଦ୍ୱାର ପାଇଁ ଗଛ ପତ୍ର କାଟିଲେ ହିଁ ଘର ମାନେ ଯୋଉ ଘରର ନିହାତି ଦରକାର ଯୋଉ କବାଟ ଝରକା ଏଇଯାକ ଯୋଉ ହୋଉଚି।
ହୁଁ ହଁ ଯେ ଜନସଂଖ୍ୟା ଯେ ତିକି ବଢୁଛି ଆମେ ମାନେ ଆମର ଘର ସେତିକି ଦରକାର ହଉଚି ମାନେ ବୁଝିପାରୁଚ। କଣ କହିଲ ଆଗେ ଧରକର ଗୋଟେ ଫ୍ୟାମିଲିରେ ଚାରି ପା ଞ୍ଚ ଭାଇ ଥିଲେ। କିନ୍ତୁ ଏବେ ତ ସେତିକି ନାହାନ୍ତି ନା ଜଣେ କିମ୍ବା ଦୁଇ ଜଣ ଭାଇ ଭଉଣୀ। କିନ୍ତୁ ଘର ତାଙ୍କର ଅଧିକା ଦରକାର ସେତେବେଳେ କଣ ଗୋଟେ ଦିଟା ଘର ହେଇଥିଲେ ସେ ସବୁ ରହିଯାଉ ଥିଲେ, ଏବେ କିନ୍ତୁ ଜଣଙ୍କର ଯୋଉ ଜଣଙ୍କର ଯୋ ଗୋଟେ ଗୋଟେ ଘର।
ହଁ। ତ ଏସବୁ କାରଣରୁ ମାନେ ବରଷ ବର୍ଷାର ମାନେ ଅନିୟମତା ହଉଚି ମାନେ ଠିକ ସମୟରେ ବର୍ଷା ହୋଉନି। ଆ ଆ ଉ। ଯୋଉ ମାସରେ ବର୍ଷା ହେବା କଥା ସେଇ ମାସରେ ହୋଉନି ପୁଣି ଯୋଉ ମାସରେ ନହେବା କଥା ସେ ମାସରେ ହୋଉଚି, ଚାଷ ଉପରେ ବାଧା ପକ କୋଉଚି ଚାଷ ଠିକ ସେ ହେଇପାରୁନି। ବନ୍ୟା ବାତ୍ୟା ହୋଉଚି। ଏ ସବୁ କାରଣରୁ ଆମ ଆମେ ହିଁ ଭୋଗୁ ଚୁ ଆମେ ହିଁ ଆକ୍ଚୁଆଲି ଆମେ ହିଁ ଏ ସମସ୍ୟାକୁୁ ସୃଷ୍ଟି କରିଚେ ଆଉ ସେ ସମସ୍ୟାର ଫଳାଫଳ ଆମେ ବି
ଭୋଗୁଚି ଆମର ଆମ ଗାଁରେ ଏଇଠି ଏବେ ମାନେ ଏଇ ଯଦି ଦୁଇ ତିନି ବର୍ଷ ତଳେ ମନ୍ଦିର ଗୋଟେ ହେଲେ ରାମ ମନ୍ଦିର। ଆଁ ଠାକୁର ମନ୍ଦିର ତିଆରି କରିବାକୁ ମନା ନାହିଁ କିନ୍ତୁ ତାପ୍ ସେ ଯୋଉଠି ମନ୍ଦିର ହେଇଚି ସେଠି ଗୋଟେ ବଡ ବର ଗଛ ହେଇଥିଲା ମାନେ ସିଏ ଶହେ କି ଦେଢଶହ ବର୍ଷର ପୁରୁଣା ଗଛ ବଡ଼ ଗଛଟା ହଁ। ହଁ ସେ ଗଛକୁ ସେ ହାଣିକି ମନ୍ଦିର ତିଆରି କଲେ ସେଠି। ମାନେ କେତେ ମାନେ ବହୁତ ଆମର ହେଇଚି କଣ କ୍ଷେତି ହେଇଚି। ବର ଗଛ ଟା ବହୁତ ଆମକୁ ଅମ୍ଳଜାନ୍ ଦିଏନା।
ହଁ ପୁଣି ବିଭିନ୍ନ ପ୍ର ମାନେ ବର ଗ ସେଟା ଲୋକମାନଙ୍କ ପାଇଁ ତ ମାନେ ପ୍ରୋବ୍ଲେମ କଲା ଅସୁବିଧା କଲା। ହେଲା ଲୋକମାନେ ସ ହଁ। ଗଛଟା ପରା ସେ ଗଛକୁ ସୃଷ୍ଟି କରିବା ପାଇଁ ଦୁଇଶହ ବର୍ଷ ଲାଗିବ।
ହଁ ସେ ଗଛ ବି ଲଗେଇବା ଏ ନାଇଁ ମୁସ୍କିଲ ଲଗେଇଲେ ବି ତା ଯତ୍ନ ନଲେ ବି ସେ ବି ବ ଞ୍ଚିବନି।
ର ପକ୍ଷୀ ପକ୍ଷୀ ଗୁଡାକ ଆସିକି ସେଠି ବାସ କରୁଥିଲେ ରହୁଥିଲେ ତାର ଫଳ ଖାଉଥିଲେ।
ହେଲେ ଏବେକା ମାନେ ଯୁବପିଢି ଯୁବ ଯୁବପିଢି ଯୋଉ ବୁଝି ପାରୁନାହାନ୍ତି ପୁରୁଣା କାଳିଆ ଲୋକ ଯୋଉ ବୁଢା ବୁଢା ଥିଲେ ସେମାନେ ମନା କରିଥିଲେ କି ନାଇଁ ଏତେ ବଡ ଗଛକୁ ହାଣିବାନି ଆମେ ଥାଉ। ଅ ଆଉ କୋଉଠି ମନ୍ଦିରେ କରିବା କିନ୍ତୁ ଏବେକା ଯୋଉ ଯୁବପିଢି ଅଛନ୍ତି। ଟିକେ ୟଙ୍ଗ ଲୋକ ସେମାନେ କହିଲେ ନାଇ ଏଇଠି ଗୋଟେ ମନ୍ଦିର ଅ ଛି ଆଉ ଗୋଟେ ତା ପାଖରେ ହେଲେ ଯେ ଭଲ ଲାଗିବ ସେଏ ଭଲ ଲାଗିବା ପାଇଁ କଲେ କିନ୍ତୁ ଏତେ ବଡ ଗଛ ଟା ଯେ କ୍ଷେତି ହେଇଗଲା ସେଇଟା ବୁଝିପାରିଲେନି।
ହଁ। ହଁ ଏବେ ଯୁବପିଢି ଯଦି ସଚେ ତନ ହେବେ କି ଆଉ ଆଗକୁ ଯୋଉ ପିଢି ଆସିବ ସେ ପିଢି ଯଦି ସୁରକ୍ଷିତ ସୁରକ୍ଷିତ ଭାବରେ ରହିବା ପାଇଁ ଏ ରହିବାକୁ ହେଲେ ଏବର ଯୁବପିଢି ବା ଏବର ମାନେ ଯଓ ସଚେତନ ହଁ ହେଇକି ଗଛ ର ଲଗେଇବା ପରିମାଣ ପ୍ରତ୍ୟେକ ବ୍ୟକ୍ତି ବିଶେଷ ମାନେ ନିଷ୍ପତ୍ତି ନେବାର ଅଛି କି ମୁଁ ଗୋଟେ ଗଛ ଲଗେଇବି କିମ୍ବା ଦିଟା ଗଛ ଲଗେଇବି କି ତିନିଟା ଗଛ।
ଆମେ ସଚେତନ ହେଇ ଯଦି ଆମେ ଏବେ ଗଛ ଲଗେଇବା କିଛି ପରିମାଣରେ ତା ଆମ ଭବିଷ୍ୟତ ବି କିଛି ଲାଭ ପାଇପାରିବେ। ଯଦି ଆମେ ସେତେକ ନ କରିବା ଆମେ ତ ଏବେ ଏମିତିଆ ଭୋଗୁଚେ ଦେଖୁଚେ କେମିତିଆ ଗରମ ହଉଚି। ତାହଲେ ଆମ ପିଲାମାନେ କେମିତିଆ ଗରମ ସହିବେ ସିଏ।
ଏବେ ଯୋଉ ପ୍ରକାର ଗରମ ହଉଚି ମାନେ ଅସମ୍ଭାଳ। ପୁଣି ଗରମ ପାଇଁ ଲୋକ ପୁଣି ତାର ସୁବିଧା ପାଇଁ
ଶୀତ ଦିନ ବି ଦେଖିବେ ଶୀତ ଦିନ ବି ମାନେ ଉଁ ପୁରା ଡେରିରେ ଶୀତ ଆସୁଚି କିନ୍ତୁ ଶୀଘ୍ର ପଳଉଚି। ମାନେ ଖରା ଟା ଶୀଘ୍ର ପଳେଇ ଆସୁଚି। ବର୍ଷା ବି ସେମିତି ହେଲାନି ମାନେ ଅଧିକ ଖରା ଜଣା
ଆପଣ ଜାଣିଛନ୍ତି ଆପ ଆଉ ଯୋ ଯୋଉ ଆମେ ଯୋ ପାଠ ପଢିଚେ ଛଅ ଟା ଋତୁ।
ହଁ।
ଛଅଟା ଋତୁ ବର୍ତ୍ତମାନ ନାହିଁ ଜାଣିଛନ୍ତି। ମାନେ ଆପଣ ଫିଲ୍ ବି କରିପାରେ ହଁ ତିନିଟା ହିଁ ଜଣା ପଡୁଛି। ଖରା, ବର୍ଷା, ଶୀତ। ହଁ ଖରା, ବର୍ଷ, ଶୀତ ଏ ତିନିଟା ହିଁ। ହଁ ମାନେ ଲୋକମାନେ ଫିଲ୍ କରିପାରୁ
ହଁ ମାନେ ଆଉ ସେ ଦିଟା ସୁ ତେବେ ପଳେଇବ ଖାଲି ଖରାଟା ହିଁ ରହିବ।
ହୁଁ ବିଶେଷେ କରି ଏ ଯୋଉ ମାନେ ଗଛ ର ଯୋଉ ମାତ୍ରା କମି ଯାଉଛି ଆ ଆ ଆ ଚାଷ ଉପରେ ବହୁତ ପ୍ରଭାବ ପକଉଛି। ଠିକ ତମ ଠିକ ସମୟରେ ବର୍ଷା ନହେଲେ ଜଣେ ଚାଷୀ ଠିକ ସମୟରେ ଚାଷ କରିପାରିବନି ବୋଲେ ତାର କ୍ଷତି ବହୁତ ହୁଏ। ଯଦି ଚାଷୀର କ୍ଷତି ହେଲା ଚାଷୀ ଯଦି ରୋଜଗାର ମାନେ ଚାଷୀ ଯଦି। ଉତ୍ପାଦନ କଲା ନାଇଁ ପୁଣି ଅମଳ ନ କଲେ। ତ ଲୋକ ଖାଇବେ କଣ।
ଏବେ ତ ଦେଖନ୍ତୁ କେତେ ରେଟ୍ ହେଇଗଲାଣି ସବୁ। ଦରଦାମ ବଢିଗଲାଣି ଡାଲି ଚାଉଳ ପନିପରିବା ସବୁ।
ସେଥିପାଇଁ ଆମେ ହିଁ ଦାଇ ଆଉ ଆମେ ଏବେଠୁ ସଚେତନ ହେବା। ତ ଆଗକୁ ଆମେ ଯଦି ଏବେଠୁ ସଚେତନ ହେବା। ତମେ ଆଗକୁ। ଏତେ ବଡ ଆଉ କ୍ଷତି ହୋଇନପାରେ। ଆପଣ ଗଛ ଲଗେଇଛନ୍ତି।
ମୁଁ ବହୁତ ଗଛ ଲଗାଏ।
ଆପଣଙ୍କମାନେ ନିଜ ବାଡିରେ।
ହଁ ହଁ ନିଜ ବାଡ଼ିରେ ବି ଲଗେଇଚି, ନିଜ ବାଡିରେ ଲଗେଇଚି। ଆଉ ଏମତି ଅଫିସ ଅଫିସ ଆଗରେ କାମ କଲା ବେଳେ ବି ଗଛ ଲଗେଇଛି।
ହୁଁ ହୁଁ ସ୍କୁଲ କଲେଜମାନଙ୍କରେ ବି ଏବେମାନେ ବୃକ୍ଷରୋପଣ।
ହଁ ସେଇଟାକୁ ଏକ ଗୋଟେ ମୁଖ୍ୟ ଭୂମି ମାନେ ମୁଖ୍ୟ କାର୍ଯ୍ୟ ବୋଲିକି ଧରା ଯାଇଛି ପ୍ରତ୍ୟେକ ବର୍ଷ ବୃକ୍ଷରୋପଣ ହଉଛି।
ହୁଁ
ସାକ୍ସେସ୍ ସଫଳତା ବି ପାଉଛନ୍ତି କେତେ ଯାଗାରେ ସଫଳତା ମିଳୁନି। କିନ୍ତୁ ହଉଛି ଗଛ ଅ ଲଗାରେ ବି ବିଭିନ୍ନ ପ୍ରକାର ବିଭାଗ ଅଛି ବିଭାଗ ଯାକ। ଚେଷ୍ଟା ଚଲେଇଛନ୍ତି ଆଉ କିଛି ସଫଳ ବି ହଉଛନ୍ତି। କି ହଉ ହଉ ମ୍ୟାଡାମ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇ। ମୋର ଟିକେ ଜରୁରୀ କାମ ଅଛି ମୁଁ ରଖୁଛି।
ଆଜ୍ଞା ଆଜ୍ଞା